ଆଉ କଣ କରୁଛନ୍ତି?
ଏଇ ଏବେ ଏଇ ଝିଅ ରୋଷେଇ କରିବାକୁ ଆସିଲି ଆଉ।
ଆଛା ମୁଁ ଏଇ ଖାଇ ପିଇକି ଶୋଇଛି ଆଉ। କଣ ରୋଷେଇ ଆଜି?
ଆ ଏଇ ଏବେ ରୁଟି ଭଜା କରି ବି ଆଉ।
କି ଭଜା?
ଏଇ ଆମର ଏଇ ଉଁ ଭେଣ୍ଡି ଆଳୁ ଭଜା ହଉଛି ଆଉ। ହୁଏ ସନ୍ତୁ ନ୍ତୁଳା ତ ସବୁବେଳେ ଏଇ ସନ୍ତୁଳା ଡେଲି ଖାଇବାକୁ ତ ପସନ୍ଦ କରୁନୁ ଭଜା ଆଉ।
ହୁଁ। ହୁଁ ହୁଁ ଆପଣ ଠିକ ରୁଟ ଟି କରିବା ଟାଇମରେ ମୋ ସହ କଥା ହଉଛନ୍ତି।
ଏଇ ଟାଇମ ହଉନି ନା ଆଉ। ଘରକୁ ଯାଉଚି ଝିଅର ପଢାପଢି ଟିକେ ସେଇଥିପାଇଁ ଏଇ ରୋଷ ଇ କଲାବେଳକୁ କଥା ହେଇଯିବା କଥା ଆଉ।
ହଁ
ଆଉ କୁଆଡେ ବୁଲାବୁଲି ଚେକ୍ ସ୍କୁଲ ଯାଇଥିଲେ କଣ?
ଏକ୍ସପିରିଏନ୍ସ କଣ? ସେମିତି ଏଇ କିଛି ଦିନ ହବ ମୁଁ ହଷ୍ଟେଲରେ ଥିଲି ଆସିଛି ଘରକୁ ଟିକେ ଭଲ ଲାଗୁନି ଘରେ ବୋର ଲାଗୁଚ ଆଗରୁ ଯେତେବେଳେ ମେସ ରେ ଥିଲି ଡେଲି ଡେଲି ବୁଲିବା ପାଇଁ ଯାଏ। ମାର୍କେଟକୁ। ସବୁ ଜାଗାକୁ ପ୍ରାୟ ବୁଲିବାକୁ ଯାଏ। ଘରକୁ ଆସିବାର ୱାନ୍ ମନ୍ଥ ଖାଲି ବୁ ଖାଲି ବୁଲିଛି।
ହଁ ପଢା ସହିତ ଟିକେ ବୁଲାବୁଲି ନ କଲେ ବି ମାଇଣ୍ଡ୍ ଟା
ହଁ ପୁରା ସାଙ୍ଗସାଥି ତ ଦରକାର ମାନେ ଏଇ ଏଜରେ ଟଟାଲି ଘରେ ରହିବାକୁ ଇଚଛା ନାହିଁ ମାନେ ବିରକ୍ତି ଲାଗୁଛି ଘରେ ବି ରହିନି ବହୁତ ଟେନସନ ସବୁ
ଆ ହୁଁ ପଢ଼ା ଟାଇମରେ ଯେତିକି ତାପରେ ତ ବୁଲାବୁଲି ଏତେ ହେଇ ଆଉ କୋଉଠି ବୁ ବୁଲି ପାରିବ।
ହଁ ଏଇ ଏଜ ରେ ହିଁ ଯାହା ବୁଲାବୁଲି ସାଙ୍ଗସାଥି ଆଉ ଆଗକୁ କିଛି ବି ନାହିଁ ଆଗକୁ ପୁରା କ୍ୟାରିଅର ଟେନସନ କ ଏପଟେ ଫାମିଲି ଦେଖିବୁ ସେତେବେଳକୁ ଏଜ ବି ହେଇଯାଇଥିବ ମ୍ୟାରେଜ କରିବା ପାଇଁ। ଆଉ ଦିନ ରେ
ତ ମର ସାଙ୍ଗସାଥି ନ ଥିଲେ ଜୀବନ ଟାଣ ସବୁ କିଛି ସାଙ୍ଗ ମଙ୍କ ସହିତ ସେୟାର କରିହୁୁଏ। ଫ୍ୟାମିଲି ଆପେକ୍ଷା କେ ସାଙ୍ଗ ମାନ ମଜାାମସ୍ତି କରିବାରେ ସେତେବେଳେ ହିଁ ଟାଇ ଦେଇପାର ତାପରୋରିବନି ମ୍ୟାରେଜ ପରେ ପାଉ ଟାଇମ ସଙ୍ଗା
ମାଇ ଫ୍ରେଶ ପାଇଁ ଯେତେବେଳେ ମାଇ ଟେନସନ ଥିବ କେବଳ ସାଙ୍ଗ ମଙ୍କ ପାଖରେ ହିଁ ଜଣେ ଦିଲ୍ ମାନେ ମାନେ ଖୋଲିକି ଜଣେ ମଣିଷ ବଞ୍ଚିପାରେ ଆଉ ଘର ଲୋକଙ୍କ ଆଗରେ ଥଡି ସବୁ ଜିନିଷ ସେୟାର କରିହୁୁଏ
ହୁଁ ଆଉ ସେ ସାଙ୍ଗ ବି ଭଲଥିଲେ ମାନେ ଏମିତିକ ସାଙ୍ଗ ସର୍କଲ ରେ ବି ପିଲାମାନୋନେ ଖରାପ ନିୟୋଜନ
ବହୁତ ବହୁତ ବହୁତ
ଆଉ ସାଙ୍ଗ ଭାଇ କିଛି ଆମେ କେସ୍ ବି ଶୁଣୁଛେ କେତେ ଖରା କେତେ ଯଦି ଭଲ ସାଙ୍ଗ ମିଲ ତ ଭଲ ଯଦି ବେଶୀ ଖରାପ ସୁବିଧା ହ ଖରାପ ହେଇଯ ବୁଲାବୁଲିରେ ହିଁ ଦିନ ବଳେଇବ ପାଠ ପଢାରେ ଟାଇମ ଦେଇପାରିବ ନି କାରଣ ଯେତେ ଭଲ ସାଙ୍ଗ କରିବ ସେମାନେ ପାଠ ପଢାରେ ହେଲ୍ପ କରିବେ ସେମାନେ ମାନେ ପଢେଇିବାକୁ ଚାହିଁବେ କି ତମମାନୋନେ ବି ପଢିକି ଆଗକୁ ଯାଅ କେତେ ସାଙ୍ଗ ଅଛନ୍ତି
ହୁଁ।
ଚାହିଁବେନି କି ନା ମୁଁ ଭଲ ପଡିଟା ବି ଅଛନ୍ତି କେତେଜଣ
ହୁଁ ହୁଁ ସେମିତି ତ ବହୁତ ଅଛନ୍ତି ଆ ହଁ
ହଁ
ଆପଣ ତ ଏବେ ହାଉସ୍ ୱାଇଫ ଯେହେତୁ ସବୁ କାମରେ ବ୍ୟସ୍ତ ଆଜ୍ଞା
ବୁଲି ଘରେ ସବୁ ଭଲ। ଅଛନ୍ତି?
ହଁ ହଁ ସବୁ ଭଲ। ମୁଁ କହିଲି ଆପଣ ଯେହେତୁ ହାଉସ୍ ୱାଇଫ୍ ଅ କାମରେ ତ ବ୍ୟସ୍ତ ରହୁଥିବେ? ସଣ୍ଡେ ଆଡେ ମେବି ଯାଉଥିବେ ବୁଲାବୁଲି ପାଇଁ ନା କି?
ହଁ ସେମିତି ସବୁ ରବିବାରେ ତ ଆମେ ଯାଉ ଇଏବି କେତେବେଳେ ମନ ହେଲେ ଏବେ ତ ରୁ ଗରୁ ଡେ ଏଇ ସ
ହଁ ବା।
ସନ୍ଧ୍ୟାରେ ଟିକେ ଛୋଟ ଛୁଆ ଟାକୁ ନେଇକି ପାର୍କ ଟିକେ ଯାଏ ହୁଁ।
ହୁଁ।
କି ଯାଏ ବୁଲାବୁଲି କରେଇକି ଆଣେ। ତାପରେ ଆଉ ଏବେ ଏ ନୂଆ-ନୂଆ -ଆ କାନ୍ଦୁଚି। ପାର୍କରେ ନୁଆମାନଙ୍କ ସହିତ ମିଶା ମିଶି କଲେ କଣ ଆଉ ପିଲାଙ୍କ ସହିତ ଖେଳିଲେ।
ହୁଁ।
ଏଇ ପ୍ଲେସ ଟାଇମ୍ ରେତ ସେ ପୁରା ହଇରାଣ କରିଦିଏ ଖାଲି ମାମା। ମାମା ନୁହେଁ ସେଇଟା ଇଏ କଣ ଏବେ ନୂଆ ନୂଆ ଛୁଆ ଛାଡି ଥିକି ବାପ ମାଙ୍କୁ ନାହିଁ ଆମ ମନ ବି ଇଏ ହୋଉଚି କିନ୍ତୁ ତ ଯା ଵିହେଲେ ସ୍କୁଲତ ତା ଗୋ ପଠ
ହେ ଆଉ ଟିକେ ଟାଇମ୍ ହେ ଟେ ହେଉ କରିଦେ ଟିକେ ସ୍ପେଣ୍ଡ କରୁଛି ତାକୁ ଟିକ ଖେଳଉଛି ଦୋଳିରେ
ହୁଁ।
ଶୋଉଚି ସିଆଡେ ଖେଳିବ ଯେତେ ମିଶିବ ଛୋଟ ପିଲାଆଙ୍କ ସହୀଇତ୍ ବଢିବ।
ହୁଁ।
ଏମିତି ଆଉ। ଆଉ ତା ପାଇଁକା ଛୁଆଙ୍କ ପାଇଁକା ବି ମୁଁ ତୋ ଏଇଟା ବି ବନୋଉଛି। କି ଖାଇବା ମାନେ ଖାଉନାହାନ୍ତି ତା ତ ଏମତି ଏଡାରେ ପକେଇକି ନହେଲେ ଛତୁଆରେ ପକେଇ କି ମୁଁ ପ୍ରାୟ ଜିନିଷ ଘରେ ହି ତିଆରି କରିବାକୁ ଚେଷ୍ଟା କରେ ମାନେ ଝିଅ ପାଇଁକା। ବନଭିି ଟା କେବେ କେମିତି ବନେଇ ଚାଣିଚନ୍ତି ନା ଜାଣିନାହାନ୍ତି।
ହଁ ମତେ ଜଣା ବାକି ମୁଁ ସବୁବେଳେ ଟେନ୍ଥ ପରଠୂ ତ ସବୁବେଳେ ବାହାରେ ହଷ୍ଟେଲରେ ରହିଲି ଆଉ। ଏତେ ବି ଜାଣିନି ନନଭେଜ୍ ଆଇଟମ୍ ଜଣା ଅଛି। ଚିକେନ୍ ଜଣା ମାଛ ବି ଜଣା ବାକି ଭେଜ୍ ରେ ଟିକେ ଏତେ ଜଣା ନାଇଁ ଆଉ। ୟାପରେ ଯିଏ ଯାଇଁକି ରହିବି ମୁଁ ସେତେବେଳେ ନିଜେ ହିଁ ମତେ ରୋଷେଇ କରତେ ହବ ତ ଏବେ ମୁଁ ଭାବୁଚି ଘରେ ଯେତିକି ଦିଇନି ରହିବି ଶିଖି ଯିବି। ହୁଁ ଆପଣ ବି ଯୋଉଦିନ ଯାହା ରେସିପି ନୂଆ ବନେଇବେ ମତେ କହିବେ। କେମିତି ବନା ହୁଏ?
ହଁ ମାନେ ମୁଁ ଯୋଉଟା କହୁଚି ବ ସେଇଟା ଯୋଉଟା ସେଇଠି ଖାଇ ପାରୁଚି କାହିଁକିନା ସେଥିରେ ମୁଁ ସବୁ ଡ୍ରାଏ ଫ୍ରୁଟ ପକୋଉଚି ତମେ କାଜୁ ପକେଇବ ଆଉ ଅଖରୋଟ୍ ବି ଆସୁଚି ଅଖରୋଟ୍ ପକେଇବ। ବ ଆଉ ମନ ପାଇଁକା ବି ଭଲ ମଖାନା ବି ପକେଇଦବ ଆଉ ଯୋଉ ଯେ ତିଡ଼ସ୍ ମାନେ ଯୋଉ ତରଭ ଯୋଉ କଣ ଅଁ କଖାରୁ ମଞ୍ଜି ଜି ଆ ଯୋଉ ଖି ଯଉ ଚିଆ ସିଡ୍ସ ଚିଆ ସିଡସ୍ ଏଗୁରା ସ ତ ତାକୁ ସବୁ ଜି ଓଟସ ବି ଯାହା କୁ ଓଟସ ମତେ ତ ଓଲ ବୋଲି ଓଡ଼ସ କୁ ବି ଭା ଭାଜିକି ରଖି ଦଉଚି ଆଉ ଫ୍ଲେ ବର ପାଇଁକା ଭଲ ଲାଗିବନି ବୋଲି କା ଦେହରେ କୋକୋ ବଉଡର ବି ଟିକେ ଚକଲେଟ୍ ଚକଲେଟ୍ ଲାଗିବ ପକେଇ ଦଉଛି ତା ଟେଷ୍ଟ ବି ବଢଆ ଲ କରିକି ତା ପାଇଁ ଗୋଟେ ଡବରେ ରଖଦଉଛି ସେତେବେଳେ ଛତୁଆ ହଉଛି ତା ତାରୁ ଗୋଟେ କ୍ଷୀର ଯଦି ସନ୍ଧ୍ୟାବେଳେ ପିଇବାକୁ ଯଦି ଚାହିଁଲା ତ ମୁଁ ତାକୁ ମିଶେଇ ଖାଇ ଦଉଚି ଆରାମସେ ଖାଇ ଦଉଚି।
ଉଁ ହୁଁ।
ସେମତି ଘରଆ ଦେଖିକି ମୁଁ ବନଉିଚି ତା ପାଇଁ। ହେଲେଦି
ହଁ ସବୁଠୁ ବେଷ୍ଟ ହେଲା ୟୁଟ୍ୟୁବ କିଛି ଆସୁନ ଆସୁ ୟୁଟ୍ୟୁବ ଖୋଲିଦିଅ କର।
ହଁ ତ ସେଇଥିରୁ ବ ଦେଖିକି ମୁଁ ବନେଇ ଖାଉଛି କାରଣ ଯୋଉ ମାନେ ତମର ଆଣ୍ଠୁ ଗଣ୍ଠି ବାହାରି ଯାଉ କିଛି ତମର ହରମନ ଚେଞ୍ଜ ହେଇଯାଏ ସେଟା ପ୍ରୋବ୍ଲେମ ମୋର ତ ସେ ସିଜିରିଙ୍ଗ ବ୍ୟାକ ପେନ୍ ଅଣ୍ଟା ପେନ୍ ଟା ବି ରହୁଚି ତ ସେଗୁଡା ଖାଇଲେ ଟିକେ
ହଁ
ଏନ୍ତି ଗୋଟେ ଚାମଚ ଏମିତି ଖିର ରେ ରାତିରେ ଶୋଇଲା ବେଳକୁ ଗୋଟେ ଚାମଚ ଗୋ ପକେଇକି ଖାଉଚୁ ତମେ ବି ଖାଇଲେ ଭଲ କାରଣ ମେସ ରେ ରହୁଚ ଟାଇମ ହଉନଥ କଣ କଣ ଖାଇବା ଆମେ ବି ସେମତି କିଛି ଘରୁ ପନିର ହଉ କି ପାଣି ରେ ବି ହଉ ସେଇଟାକୁ ତମେ ଯଦି ଖାଇପାରିବ ବହୁତ ବଢିଆ କାରଣ ରାତିରେ ମନେ ପଡୁନିଥିବ ତା ଖୁ କାରଣ ଆଲମଣ୍ଡ ଗୁରା ତ ତ କୁହେ ସବୁଠୁ ବଢିଆ।
ହଁ ମୁଁ ବହୁତ ଅଳସୁଆ ଟା। ବହୁତ ଅଳସୁଅ ମୁଁ ତମେ
ତ ଝିଅ ଟାଇମ ରେ ତ ସମସ୍ତେ ଅଳ ସୁଆ ହେଇଥାଉ କିନ୍ତୁ ବାହାଘର ର ପରେ
ସବୁ ନିଜ ଉପରେ ରେସପନସିବିଲିଟି ଆସିଲେ ସମସ୍ତେ ଠିକ ହେଇଯାଆନ୍ତି।
ହୁଁ ହଁ ଯୋଉ କୁହନ୍ତି ବେକରେ ପ ପଡିଲେ ବଜେଇ ସେଇଠି ଟାଇପ୍ ର ଢଗ ଯୋଉ କହି
ହଁ ହଁ ହଁ।
ଛନ୍ତି ଆଉଚି ଆଉ।
ହୁଁ।
ଯାଆ ହୋଉ ସେମିତି
ଆଉ ଆପଣଙ୍କ ଆଡେ ବର୍ଷା ହେଇଥିଲା ଆଜି?
କେମିତି ହବା ବି ପାଇଁ ଭଲ। ହଁ ହେଇଥିଲା ଏପଟେ ଘଡଘଡି ବହୁତ ବତୁ ବର୍ଷା ହେଇଥିଲା ଏପଟେ ବର୍ଷା। ଟିକେ ସେଇଠି ହଉ
ହୁଁ ହୁଁ।
ଠିକ ଅଛି ଆଉ।
ଏ ଟାଟା ଟାଟା ହୁଁ।
ବାଏ ବାଏ।